ଏ, ସୁଭ ସନନ୍ଧ୍ୟା।
ଆଜ୍ଞା ଶୁଭ ସନନ୍ଧ୍ୟା।
କେମିତି ଅଛନ୍ତି? ସିଗ୍ର।
ଆମେ ତ ଭଲ ଅଛୁ ଆପଣ କେମିତି ଅଛନ୍ତି?
ହଁ ଭଲ ଅଛି ପୁରା।
ଆଉ ଆପଣଙ୍କ ଦିନ ଟା ଆଜି କେମ୍ତି ଗଲା?
ଦିନଟି ତ ଏତେ ପର୍ଯ୍ୟନ୍ତ ଚାଲିଚି ଆମର ଆଉ। ଦିନଟି ଆଜି ବହୁତ୍ ଭଲରେ କଟୁଛି। ଆଉ ଟିକେ ଆଜି ସାଙ୍ଗ ମାନଙ୍କ ସହିତ ଟିକେ ପ୍ଲାନ୍ ଥିଲା। କିଛି ଭୋଜି କରିବା ପାଇଁ। ଆଉ କିଛି ଖିଆ ପିଆରେ କିଛି ପ୍ଲାନ୍ ଥିଲା ତ ସେୟା ସବୁ ଚାଲିଛି। ଆଉ ହଉ ଦିନଟି ସେଏ ଭଲରେ କଟିଲା। ଆଉ ଆପଣ ଏବେ କଣ କରୁଛନ୍ତି? ଖାଇସାରିଲେ ନାଁ ଖାଇନାହାନ୍ତି?
ଆଜ୍ଞା ଆମେ ବି ଖାଇ ସାରିଲୁଣି ଆପଣଙ୍କର ଖାଇବାର ଆଜି କଣ ହେଇଥିଲା?
ଆମେ ଆଜି ଟିକେ ବାହାର ଖାଇବା ଟ୍ରାଏ କରିଥିଲୁ ଜାପାନିଶ ଖାଇବା। ଆଉ ଇଣ୍ଡିଆ ଖାଇବା ମାନେ ଯେମ୍ତି କି ଭାରତୀୟ ଖାଦ୍ୟ। ଆଉ ଭାରତୀୟ ଖାଦ୍ୟରେ ଆମେ ଆଜି ନିଜେ ପ୍ରସ୍ତୁତ କରିଥିଲୁ, ଆମର ବଡ଼ବାପା ଆଉ ଆଉ ଆମେ ମୋମୋ ବନେଇଥିଲୁ। ଆଉ ମୋମୋ ଖାଇଥିଲୁ, ଆଉ ତା ସହିତ କିଛି ଆମର ଯେମିତି କି ଆଉ ସଫ୍ଟ ଡ୍ରିଙ୍କ କହିଦେବା ଆମେ କୋଲଡ୍ରିଙ୍କସ୍ ସେଗୁଡା ସବୁ ରଖିଥିଲୁ ଆଉ ଯେମ୍ତି କଲି କି ବୁଝି ହେଇଥିଲା ତ ଭାତ ଚିକେନ? ସାଲାଡ ଏଗୁଟା ସବୁ ଟିକେ ବନା ବନି କରିଥିଲୁ ଆଉ ଟିକେ କିଛି ନୂଆ ଖାଇବା। ଖାଇବା ପାଇଁ ଚେଷ୍ଟା କରିଥିଲୁ।
ଆଜ୍ଞା, ଆପଣ କଣ ବଡାପଓ ନିଜେ ବନେଇକି ଖାଇଥିଲେ?
ଆଜ୍ଞା ଆଜ୍ଞା, ଆମେ ବଡାପାଓ ନିଜେ ବନେଇଥିଲୁ। ଆପଣ ଆଜି କଣ ଖାଇଲେ ରାତିରେ?
ଆମେ ବି ବାହାରେ ଘରେ ତ କିଛି ରୋଷେଇ ହେଇ ନଥିଲା। ଆମେ ବାହାରେ ଖାଇଥିଲୁ। ଆଉ ବଡପାଓ ଯଉ ଆପଣ ଅଁ, ବାହାରେ ଆମେ ଖାଇଥିଲୁ ନର୍ମାଲ ଭାତ। ପଖାଳ ଭାତ, ଆଳୁ ଭଜା, ଟମାଟୋ ଦଳା।
ପୂରା ଦେଶ୍ ଶି ଖାଇବା ଖାଇ ଥିଲୁ।
ଆଜ୍ଞା, କାହିଁକି ନାଁ ଯେହେତୁ ଦେହ ଟା ଖରାପ ଥିଲା ସେଥିପାଇଁ ସନ୍ଧ୍ୟା ବେଳେ ଆମେ ଟିକେ ସାଧାରଣ ଖାଇବା ଆମେ ରଖିଥିଲୁ। ତ ଆପଣ ଯୋଉଟା କହିଲେ, ଆପଣ ବଡାପଓ କରିଥିଲେ ବୋଲି, ଆପଣ ବଡାପାଓ ଟା କେମିତି କର୍? ତେଲେ ତାର ରେସୋପି ଟା ସେୟାର କରିପାରିବେ
ଆଜ୍ଞା, ଆଜ୍ଞା, ନିଶ୍ଚିତ ଭାବରେ ମୁଁ ଆପଣଙ୍କୁ ସେୟାର କରିବି ଯେ କେମିତି ମୁଁ ବଡା ପାଓ ବନେତ୍। ନିଜତ ନୂଆ ଡିସ୍ ଆପଣ ବି ଶୁଣିଥିବେ ତ, ବଡାପ୍? ପାଓ ମିନ୍ସ ପାଓ ରହୁଛି ଆମର ଯେମିତି କିି ପାଓ ରୁଟି। ଆଉ ପୁରା ତ ପାଉଁରୁଟି ଯେମିତି ଆମେ ନର୍ମାଲି ଖାଆନ୍ତି ସେ ପାଉଁରୁଟି ନୁହଁ ପାଓ ଅଲଗା ଗୋଟେ ଭେରାଇଟି ଅଛି ବଡା ପାଓ ର ଗୋଟେ ପାଉାରୁଟି ତ ସେଇ ପାଉାରୁଟି ଆମକୁ ବାହାରୁ କିଣିବାକୁ ପଡିବ ଆପଣ ଚାହିଁଲେ ବି ତାକୁ ନିଜେ ବି ଘରେ ବନେଇ ପାରିବେ। ତ ନିଜେ ବନେଇବ ଟିକେ ସମୟ ନିଏ ଟାଇମ୍ ଟିକେ ତାକୁ ମନେ କଲୁ କି ତାକୁ ଆମେ ବାହାରୁ ମଗେଇଦବୁ ବୋଲି। ତ ବାହାରୁ ମଗେଇ ଦେଇେଇଥିଲୁ ବଡାପାଓ ତାକୁ ଟିକେ ଆଗେ କଣ କରିବେ କି ବଟର ଆପଣଙ୍କର ଯଦି ରିଫାଇନ୍ ତେଲ ଅଛି ତା ଦେହରେ ଟିକେ ତାକୁ ଭାଜିଦେବେ। ଭାଜି ସାରିଲା ପରେ ଯୋଉ ଅ ପାଓ ତ ଆମର ରେଡି ହେଇଗଲା। ବଟ୍ ଯୋଉ ବଡା ଅଛି ତା ଦେହରେ ତ ବଡା ପାଇଁ ଆମର ବେସିକାଲି ଯୋଉ ଆମ ଓଡିଆ ଷ୍ଟାଇଲ୍ ଯୋଉ ଆଳୁ ଚପା ନଥାଏ କି? ତ ଆଳୁ ଚପ୍ ହିଁ ଆମକୁ ତା ଦେହରେ ପକେଇବାକୁ ପଡେ ତ ଆଳୁ ଚପ୍ ତ ମାନି ନିଅନ୍ତୁ ଆମକୁ ପ୍ରଥମେ ଆଳୁ ସିଝେଇବାକୁ ପଡେ ତ ଆଳୁ ସିଝେଇ ସାରିଲା ପରେ ନରର୍ମାଲି ଯେମିତି ଆମେ ଆଳୁ ଭର୍ତ୍ତା ଆଉ ଆଳୁ କ କସା କରିଥାନ୍ତି। ତ ସେଇଭଳିଆ ଟାଇପ୍ ର ଆମେ ଆଳୁ ଟାକୁ ଆଳୁ ମସଲା ଟାକୁ ପ୍ରସ୍ତୁତ କରିବା ତ ଥଣ୍ଡା ହେଇଗଲା ପରେ ପ୍ରସ୍ତୁତ କରିସାରିଲା ପରେ ତା ଦେହରେ ଆମେ ଯେମିତି ଆଳୁ ଚପ୍ ଗୋଲ ଗୋଲ ଆଳୁ କରିକି ତାକୁ ବେସନ ର ଗୋଟେ ଘୋଳ ପ୍ରସ୍ତୁତ କରି ଆ ବେସନ ର ଗୋଳ ପ୍ରସ୍ତୁତ କରିକି ତା ଦେହରେ ଆମେ ଆଳୁ କୁ ଗୋଲ ଗୋଲ କରିକି ତାକୁୁ ବେସନରେ ଗୋଳିି କି ଛାଙ୍କିଦବା। ତ ଛାଙ୍କି ସାରିଲା ପରେ ସେ ଯେତେବେଳେ ବାହାରି ଯିବ ଥଣ୍ଡା ହେଇଗଲା ପରେ ଯୋଉ ପାଓ ଆମେ ଗୋଟେ ଭାଜିକି ରଖିଛନ୍ତି ତ ତା ଭିତରେ ଆମେ ଟିକେ ଚଟଣୀ ମାନେ ଯେମିତି କି ଆମର ପୁଦିନା ପତ୍ର ଧଣିଆ ପତ୍ର କଞ୍ଚାଲଙ୍କା ଟିକେ ରସୁଣୁଣ ଟିକେ ଲେମ୍ବୁ ତାକୁ ପ
ଆଜ୍ଞା।
ପକେଇବ ଚଟଣି ଟମାଟୋ କେଚପ୍ ଥିଲେ ତା ଭିତରେ ଦେଇଦବ।
ଆଜ୍ଞା ଆପଣଙ୍କ ରେସିପି ଶୁଣିକି ବହୁତ୍ ଖୁସି ଲାଗିଲା। ଆଜ୍ଞା ଆପଣଙ୍କର ରେସିପି ଟା ଶୁଣିକି ବହୁତ୍ ଖୁସି ଲାଗିଲା। ନିଶ୍ଚିନ୍ତ ମୁଁ ଭାବୁଛି ବଡାପାଓ ଟା ଆପଣଙ୍କର ବହୁତ୍ ସ୍ଵାଦିଷ୍ଟ ହେଇଥିବ।
ନିଶ୍ଚିନ୍ତ ମୁଁ ବି ଚାହିଁବି କି ଆପଣ ବି ଥରେ ଟ୍ରାଏ କରନ୍ତୁ ଚେଷ୍ଟା କରନ୍ତୁ।
ଆଜ୍ଞା। ଆଜ୍ଞା।
ପୂରୁ ରେସର ଥିଲେ। ଚିକେନ୍ ର ରେସିପି ଯୋଉ ସେୟାର କରିଥିଲେ ତାକୁ ବି ମୁଁ ତ କିଛି ସାଙ୍ଗ ମାନଙ୍କ ସହିତ ତ ସିଏ ବି ବହୁତ୍ ଭଲ ଲାଗିଲା। ହୁଁ ହୁଁ ଆଉ। ତ ଏମିତି ସବୁ ନୂଆ ନୂଆ ରେସିପି ଆପଣ ମତେ କହୁଛନ୍ତି ଭଲ ଲାଗୁଛି ମୁଁ ବି ଆପଣ ତ ଏମିତି ଆମେ ସେୟାର କରିବା ଆଉ। ଆଉ ଆପଣ ଏବେ କଣ ଖାଇକି ଶୋଇଲେଣି ନା ଶୋଇନାହାନ୍ତି?
ଆଜ୍ଞା ଆମର ତ ଖାଇବା ସରିଲାଣି ଆମେ ଏବେ ଶୋଇବାକୁ ଯାଉଛୁ। ଯେହେତୁ ଆପଣ କଲ୍ କଲେ ତ ଆପଣଙ୍କର ରେସିପି ଗୁଡା ଯୋଉରା ଶୁଣିଲୁ ଖୁସି ଲାଗିଲା ଶୁଣିକି। ଆଉ ଆପଣଙ୍କର ଆଜ୍ଞା ଘରେ ସବୁ ବହୁତ ଭଲ ଅଛନ୍ତି। ଆପଣଙ୍କ ଘରେ କେମିତି ଅଛନ୍ତି?
ହଁ ଘରେ ସବୁ ଭଲ ଖାଇ ପିଇିକି ମସ୍ତ ଅଛନ୍ତି।
ଆଜ୍ଞା ତ ଆପଣଙ୍କର ଯୋଉ ଦୈନଦିନ ଜୀବନ ରହୁଛି ଦୈନଦିନ ଜୀବନ ରୁ ବାହାରିକି ଆପଣ କେବେ ବୁଲାବୁଲି ପାଇଁ କେବେ ସମୟ କାଢୁଛନ୍ତି?
ହଁ ଯେମିତି କିି ମତେ ତ ବୁଲିବା ବି ବହୁତ ପସନ୍ଦ କିନ୍ତୁ ବ୍ୟସ୍ତ ବହୁଳ ଜୀବନରେ ଆମେ କି ବୁଲିବା ପାଇଁ ଯାଇପାରୁନା। ତ ସବୁବେଳେ ପ୍ଲାନ କଲେ ବି ଆମକୁ ପ୍ଲାନ୍ ଟାକୁ ଆଗକୁ ବଢେଇବାକୁ ପଡେ। କିନ୍ତୁ ଏବେ ତ ପ୍ଲାନ୍ ଅଛି କି ଦେଖିବା କୁଆଡେରେ ଗୋଟେ ଯିବା ବୁଲାବୁଲି କରିବା ପାଇଁ ଆଉ ଏବେ ତ ମୁଁ ଘରକୁ ଯାଇଥିଲି ଘରୁ ଯିବା ଭିତରେ ପୁରୀ ଯାଇଥ ଥିଲି। ଜଗନ୍ନାଥ ଦର୍ଶନ କରିବା ପାଇଁ। ଆଉ ସେଠୁ ବୁଲଥିଲି। କିନ୍ତୁ ଏବେ ଟିକେ ସାଙ୍ଗ ମାନଙ୍କ ସହିତ କିଛି ଇଏ ଆମ କୁହନ୍ତୁନି। ଯୋଉ ଯୋଉ ଜାଗାକୁ ଆମେ ଯାଇନାହାନ୍ତି ତ ସେଇ ଜାଗାକୁ କୁ ବି ଯିବାର ପ୍ଲାନ୍ ଅଛି। ସେ ବିଷୟରେ ବି ମୁଁ ଆପଣଙ୍କୁ କେବେ କହିବି ଯେ କୋଉ କୋଉ ଜାଗାକୁ ଯିବୁ ଯଦି ହବ ଆପ ପଣ ବି ଆମେ ସହିତ ଆସିକି ଯାଇପାରିବେ।
ଆଜ୍ଞା ନିଶ୍ଚିତ ଯଦି କେବେ ସମୟ ହେଲା ଯଦି ବି କେବେ ସମୟ ହେଲା ଆମେ ନିଶ୍ଚିତ ଆପଣଙ୍କ ସହିତ ଯିବାକୁ ଟ୍ରାଏ କରିବୁ।
ଆଜ୍ଞା। ଯେମିତି ଏବେ ତ ଟିକେ ଖରା କମିଗଲାଣି ତ ବର୍ଷା ଟିକେ ଟିକେ ହଉଛି। ପାଗରେ ଟିକେ ଚେଞ୍ଜ ଆସିଛି ଆ ମାନେ ପାଗରେ ଟିକେ ଆମର ତାପମାତ୍ରା କମିଛି। ଯେମିତି ଆମର ପୁରା ବୈଶାଖ ଜେଷ୍ଠର ଯୋଉ ତାପମାତ୍ରା ଥିଲା ଯୋଉ ଟାଇମ୍ ରେ କି ଆମେ ଘରୁ ବାହାରି ପାରନ୍ତିନି। କିନ୍ତୁ ଏବେ ପାଗ ପୁରା ପୁରି ଚେଞ୍ଜ ହେଇଯାଇଛି। ଖରା ବି ହୋଉଛି। କିନ୍ତୁ ଏତେ ଖରାର ମାତ୍ରା ଏତେ ଅଧିକ ନାହିଁ। ତ ଏବେ ବୁଲିବାର ଟାଇମ୍। ଯୋଉଟାରେ କି ଆମେ ବାହାରକୁ ଯାଇକି ବି ବୁଲାବୁଲି କରିପାରିବା। ତ ନିଶ୍ଚିତ ଭାବରେ କିଛି ପ୍ଲାନ୍ ବନେଇବା। ଆଉ ବୁଲାବୁଲି ଟା ବି ପ୍ଲାାନ ରଖିବା।
ଆଜ୍ଞା। ତ ଆପଣଙ୍କ ଆଡେ ଏବେ ବର୍ଷା ହୋଉଛି ନା ନର୍ମାଲ ସିଜିନ୍ ଅଛି?
ନାଇଁ ନାଇଁ ଏବେ ତ ପୁରା ମୁଁ କହିବି ପୁର ପୁରା ପୁରି ମ ଶୋନିଆ ନେଇକି ବର୍ଷା ଋତୁ ଏବେ ଆସି ସାରିଲାଣି। ଆଉ ପୁରା ରି ତ ଆସିନି। ଯେମିତି କି ଜୁଲାଇରେ ଆମର ଆସିଯିବ। ତ କିନ୍ତୁ ଖରା ର ଯୋ ତାପମାତ୍ରା ଟା ଯୋଉ ମାତ୍ରାରେ ଥିଲା। ବୈଶାଖ ଜେଷ୍ଠରେ ଯୋଉ ଖରା ଥିଲା। ସେଟା ଏବେ ପୁରା ପୁରି କମି ଯାଇଛି। ଯୋଉ ଟାଇମ୍ ରେ କି ଆମେ ଘରୁ ବାହାରି ପାରନ୍ତିୁନି। ରାତିରେ ଶୋଇବା ବି ମୁସ୍କିଲ ହେଇଯାଏ। ରାତିରେ ବି ବହୁତ ତ ଜୋରେ ଗୁଳୁଗୁଳିୁ ଗରମ ହୁଏ। ସେଇଟା ବି ପୁରାପୁରି ମାତ୍ରାରେ କମି ଯାଇଛି। ଏବେ ବର୍ଷା ହୋଉଛି। ବର୍ଷା ସହିତ ପାଗ ବି ବୋହୁତ ଭଲ ଦେ
ହେଛି ଆଣ୍ଡ ସେ ବାହାରକୁ ବି ଯାଇ ପାରୁଛନ୍ତି ବୁଲାବୁଲି କରିପାରୁ ଛନ୍ତି। ତ ସେ ମାତ୍ରାରେ ଆଉ ବୈଶାଖ ଜ୍ୟେଷ୍ଠ ପରି ଆଉ ଖରା ନାହିଁ। ଏବେ ଆସ ଆଶା ଟା ଚାଲିଛି। ତ ଆଶା କରୁଛୁ କି ଆଶା ଟା ବି ଭଲରେ ବର୍ଷା ହୋଉ ଯଉଥିରେ କି ଆମର ଚାଷବାସ ବି ଭଲ ହେଇପାରିବ।
ଆଜ୍ଞା। ତ ଆପଣଙ୍କର ଯୋଉ ସ ସବୁ ଋତୁ ଭିତରୁ ଆପଣଙ୍କୁ ବଷ ଯାହା ଜାଣିବାକୁ ପାଇଲି। ବର୍ଷା ଋତୁରେ ଆପଣଙ୍କୁ ଭଲ ଲାଗେ ବୋଧେ?
ହଁ।
ଯାହା ହୋଉ ଶୁଣିକି ବୋହୁତ ଖୁସି ଲାଗିଲା ଆପଣଙ୍କୁ ବର୍ଷା ଋତୁ ଭଲ ଲାଗେ। ମତେ ବି ସେମ ବର୍ଷା ଋତୁ ଭଲ ଲାଗେ ଯେହେତୁ ବର୍ଷା ଋତୁରେ ବହୁତ ବହୁତ ସାରା ଫଳ ମିଳୁଛି। ଖାଇବା ପାଇଁ ଭଲ ଭଲ ଫଳ ମିଳୁଛି।
ହଁ ବର୍ଷା ଋତୁରେ ଯେମତି ଆମେ ମାନେ ବିଭିନ୍ନ ପ୍ରକାରର ଫଳମୂଳ ଟିକେ ଶସ୍ତା ହୁଏ। ଶାଗ ପନିପରିବା ଖରା ଦିନରେ ବହୁତ ଅଧିକ ରେଟ୍ ବଢିଯାଏ ଦର ଦାମ ବଢି ବଢି ଚାଲିଥାଏ। ଆଉ ବର୍ଷା ହେଲେ ଟିକେ ତାର କମ ରେଟ୍ ଟିକେ ଖସିଥାଏ। ଆଉ ଯେମିତିକି ବି ବିଭିନ୍ନ ପ୍ର
ନାଁ
ନୂଆ ନୂଆ ଯେମିତି ଆର୍ ଏବେ ଆପଣ ଜାଣି ଆମ୍ୱ ତ ଏବେ ଚାଲ୍ ଚାଲିଛି। ଖରା
ଆଜ୍ଞ୍
ଆମ୍ବ ଚାଲ୍, ଚାଲିଛି। କିନ୍ତୁ ଆଉ ଗୋଟେ ମା ଦେଖି ଜାମୁନ୍
ତ ବର୍ଷା ଅ ତ ବର୍ଷା ଋତୁରେ ଯେତିକି ବି ଫଳ ଆପଣଙ୍କୁ ଆସେ ତା ଭିତରୁ ଆପଣଙ୍କୁ ଆମ୍ବଟା ଭଲ ଲାଗେ ବେଶୀ।
ହଁ ମତେ ଆମ୍ବ ଖାଇବାକୁ ବହୁତ ଭଲ ଲାଗେ ଏମିତି କହିଦିଅନ୍ତୁ ଯେ ଯଦି ମତେ ଆଜି ଗୋଟେ ଦିନରେ ଆପଣ ଭାତ ତରକାରୀ ନ ଦେଇ ହେଲେ ଆମ୍ବ ଦେବେ ମୁଁ ଖାଲି ଆମ୍ବ ଖାଇକି ବି ରହିଯିବି।
ଶୁଣିକି ବହୁତ ଖୁସି ଲାଗିଲା, ଆମ ବାଡିରେ ବି ଆମ୍, ଆଜ୍ଞା
ଆମ ବାଡିରେ ବି ଆମ୍ବ ହେଇଛି ଯଦି ଆପଣ ଉଁ କହିବେ ମୁଁ ବି ଆପଣଙ୍କୁ ଆମ ବାଡିର ଆମ୍ବ ଆପଣଙ୍କ ସହିତ ଶେୟାର କରିବି। ଯଦି ଆପଣ, କମ୍ଫଟେବୁଲ୍ ଥିବେ ତ
ନିଶ୍ଚିତ ଭାବରେ ମୁଁ ତ ଆହୁରି ମାନେ ବିଭିନ୍ନ ପ୍ରକାରର ଆମ୍ବ ଖାଇବା ପାଇଁ ପୁରା ପ୍ରସ୍ତୁତ ଅଛି। ବାହାର ଜାଗାରୁ ମଗେଇକି ବି ଆମ୍ବ ଭେରାଇଟିର ଯେମିତି ବିଭିନ୍ନ ପ୍ରକାରର ମାନି‌ ନିଅନ୍ତୁ ଯେମିତିକି ବାଇଗଣ ପଲେଇ ହେଇଗଲା ଲେଙ୍ଗଡା ଆମ୍ବ ହେଇଗଲା ସୁନ୍ଦୁରୀ ଆମ୍ବ ହେଇଗଲା। ସବୁ ପ୍ରକାର ଆମ୍ବ ଖାଇବାକୁ ତ ବହୁତ ଭଲ ଲାଗେ ଯଦି ଆପଣ କହୁଛନ୍ତି ଆପଣଙ୍କ ବାଡିରେ ତ ମୁଁ ନିଶ୍ଚିତ ଭାବରେ ଆପଣଙ୍କ ବାଡିର ଆମ୍ବ ଖାଇବା ପାଇଁ, ପ୍ରସ୍ତୁତ ରହିବି।
ନିଶ୍ଚିତ ଭାବରେ, ଯଦି କେବେ ଆପଣ ଭବିଷ୍ୟତରେ ଦେଖା ହୁଅନ୍ତି ତ ମୁଁ ନିଶ୍ଚିତ ଭାବରେ ଆପଣଙ୍କୁ ଆପଣଙ୍କୁ ମୁଁ ଆମ ବାଡିର ଆମ୍ବ ଆପଣଙ୍କୁ ପଠେଇବି। ଆଜ୍ଞା, ତ ଆପଣଙ୍କ ସହିତ ତ ଏବେ କଥା ହଉଥିଲି କଲ ସରିଲା ପରେ ମୁଁ ବି ଶୋଇପଡିବି।
ଆଚ୍ଛା ଠିକ୍ ଅଛି ମୁଁ ବା ମନେ କରୁଛି କି ମୁଁ ଆପଣଙ୍କୁ କିଛି ହଇରାଣ କରିନି ଏତେ ରାତିରେ
ନାଇଁ-ନାଇଁ-ନାଇଁ ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା।
ଠିକ ଅଛି ତାହେଲେ, ହଉ ତାହେଲେ ଆମେ କଲ୍ ଟାକୁ ଏଇଠି ସମାପ୍ତ କରିବା।
ଆଜ୍ଞା ନିଶ୍ଚିତ, ଶୁଭରାତ୍ରି।